ହେଲୋ
ହଁ ହାଲୋ। ଏଇ ଟିକେ ବ୍ୟସ୍ତ ନଉଛି ଆଉ ତମେ?
ମୁଁ ଏଇ ବସିଚି ଆଉ।
ଆଉ କଣ ଖାଇସ ଆଜି ଦି ପହରେ?
ଖାଇଚି ଭାତ ତରକାରୀ। ଆଉ ଛଞ୍ଚିଣା ଗୋଟା ଭ ଜା ଆଉ ଭେଣ୍ଡି ଗୋଟା ଭଜା ବାଇଗଣ ଭଜା। ଏଇ ସବୁ ଖାଇଚି ଆଉ ଆପଣ କଣ ଖାଇଛନ୍ତି?
ଆମର ଭାତ ଆଳୁ ବାଇଗଣ ବଢ଼ ଆଷା ଖଡା ଆମ୍ବୁଲ ପକେଇକି। ଝୋଳ ଆଉ ପୋଇ ରାଇତା। ଭେଣ୍ଡି ଗୋଟା ଭଜା ବାଇଗଣ ଗୋଟା ଭଜା ଭେଣ୍ଡିରେ ଆମ୍ବଲ। ଦଳା ଆମ୍ବ ଆଉ ଗୋଟେ କଣ। ଆଉ ଗୋଟେ କଣ ମନ କାକୁଡି। ଆଉ ଗୋଟେ କଣ ଦ ଖାଇଚୁ ଆଉ ଆଉ ବର୍ଷା ହଉ ଯେ ତମ ସେତିକି।
ହଁ ବର୍ଷା ହଉଚି।
ଗରମ ଟିକେ କମ ଲାଗୁଚି ଆଉ।
କଣ।
ମାନେ ଗରମ ଟିକେ କମ ଲାଗୁଥୁବ।
ହଁ ଗରମ ଟିକେ କମ ଅଛି ପାଗ ଭଲ ଅଛି।
ଆଉ ରାତିଟା ଆଜି କଣ ଖାଇବ?
ରାତିରେ ମୁଁ ଜାଣିନି କିଛି ନହେଲେ ଅଣ୍ଡା ଖାଇବି ଭାବୁଚି। ସବୁ ଆଉ।
ପାଖରେ ଟିକେ ପରଟା ଆଳୁ ଭଜା।
କଣ?
ପରଟା କରଦବ ଆଳୁ ଭଜା କରଦବ ପୁରା ବେଟର।
ଦେଖିବା ନହେଲେ ଭାବୁଚୁ ଟିକେ। ପକୁଡି ଫକୁଡି ଖାଇବା ପାଇଁ।
ହଁ ପିଆଜି ପକୁଡି କରିଦବ ବେସନ ତ ଥିବ ଘରେ।
ହଁ। ଆଉ ଆପଣଙ୍କ ଆଡେ କେମିତି କଣ ପାଗ ଅଛି।
ଆମର ତ ବର୍ଷା ପକଉଛି ଏବେ।
ହଁ ହଁ। ହଁ ହଁ।
ଆଉ କୁହ କଣ?
ଆଉ ଆପଣ ଯେତେଳେ ଛୋଟ ଥିଲେ ସେମିତି କଣ ଗାଁ ରେ କେମିତି କଣ ସମୟ ସବୁ କାଟୁଥିଲେ କିଛି କୁହ।
ମୋର ଛୋଟବେେଳେ ସବୁବେଳେ ଟୋଟାଲ ଗାଧୁଏ।
ହୁଁ।
ଗାଧୁଏନି ସେ ସିଆଡେ କ୍ଲାସର ପଢୁଥୁ ମୋର ଭାଉଜ ସବୁ ଆଶସଇଲେଣି। ତା ଭାଉଜ। କେତେ ରଖିମି। ଟା ଟା ଖରେ ଟାଟୁ ଆଉ ମୁଁ ଭାତ ବାଡ଼ିକି କେବେ ଖାଏ ତ ବାଡ଼ିଲେ ମୁଁ ଖାଇଲି ମୋତେ ସେମାନେ ଡାକନ୍ତି ତଡ଼କ ଫିସ୍ ସିଏ ଖାଉ ଆମେ ଚାଲ ଖାଇଦବା ତୁ ବାଢିକି ଖାଇବି ମତେ ବାସନ ଧୋଇବାକୁ ଭାରି କଷ୍ଟ ହୁଏ ମୁଁ କହିବି ମୁଁ ସାଙ୍ଗର ଖାଇବି ମତେ କହିବେ ନା ନା ତୁ ଗାଧୋହଉନୁ ତୁ ଆମ ସାଙ୍ଗରେ ଖାଇବୁନି ମୁ ତେ ଛକିଲି ଜବରଦସ୍ତି ହାତ ପୁରେଇବି ସେଠୁ ଖାଇବୁ ଖାଇସାରିଲା ମାନେ ଖାଇବା ଲାଷ୍ଟ ସମୟ ହେଇ ଆସୁଥିବ ଆଉ କିଛି ଅଳ୍ପ ଭାତ ଥିବ ମୁଁ କଣ କରିବି ନା ସେ ଭାତ ପାଖରୁ ଉଠିବି ମୋ ମଝିଆ ଭାଉଜ ମୋ ହାତକୁ ଟାଣିକି ଧରିବେ କହିବେ ଏଇ ପେଟ ପୁରା ସବୁ ପୋଛିକି ଭାତ ଖାଇସାର ଭାତ ନଷ୍ଟ କରୁଛ ଆମେ ବରଂଙ୍ଗ ବେଲା ଉଠେଇବୁ ମୋତେ ବେଲା ଉଠେଇବାକୁ ପଡ଼ିବ ବୋଲି ମୁଁ ଅଧାରୁ ଛାକି ପଳେଇ ଆସେ ଆଉ ହେଲା ସ୍କୁଲ୍ ଯା ମୋର ଗୋଟେ ସାଙ୍ଗ ରିନା
ହଁ
ହଁ ଭିଡିଓ ଫିଲିମି ଆଗରୁ ସବୁ ଥିଲା ଡ୍ରାମା ଯାତ୍ରା ମୋର ଏକ୍ ଜାମ୍ ଥିଲା ମୁଁ ହେଲା କଣ କଲିି ନା ଆଉ ସେଦିନ ସମସ୍ତେ ଘରେ ମନା କଲେ କହିଲେ ତେର ପରୀକ୍ଷା ତୁ ଯାତ୍ରା ଦେଖି ଯିବୁ ନା ମୁଁ କହିଲି ହଁ ତ ଯିବି ଆଉ ଯାତ୍ରା ଦେଖିକି ଶୋଇପଡ଼ିଛି ଶୋଇପଡ଼ିଛି ମତେ ଆଉ ସକାଳୁ କେହି ଡାକୁନାହାନ୍ତି ସେ ଯେମିତି ଯାଇଛି ଯାଇଥାଉ ଜମା ତା ଡାକନା ସେତେବେଳକୁ ସାଢେ ନଅଟା ହେଲାଣି ସେଠୁ ମୋର ସାଙ୍ଗ ଗୋଟେ ରିନା ସେ ସବୁବେଳେ ମୋ ସାଙ୍ଗ ତ ଖାଇଛିି ଯାଏ ନଅଟା ସାଡେଅନଟା ବେଳକୁ ପଳେଇ ଆସିବ ବାହାରିକି ମୋ ପାଖରେ ଖାଇବ ଆଜ୍ଞା ଆମେ ଦି ଜଣ ସାଙ୍ଗ ହେଇକି ସାଇକେଲରେ ଯାଉ ସିଏ ମତେ ନେଇଯାଆ ମୁ ତାକୁ ନେଇଯାଅ ଏମିତି ଅଲ୍ଟରନେଟ୍ କରିକି ଯାଉ ଗୋଟେ ସାଇକେଲ୍ ରେ ସିଏ ସେଦିନ ଆସିଛି ମତେ ଡାକିଛି ମୁଁ ତାକୁ ନିଦ ବାଉଳାରେ କହିଲି ଯେ ମୁଁ ଆଜି ଯିବିନି ତୁ ଯା ସେ କହୁଛି ପରୀକ୍ଷା ତୁ ଜୀବୁନେ ମୁ କହିଲି ଯିବିନିତ ତୁ ଯା ପଳା ସେ ତାର ପଳେଇଛି ବହୁତ ଥର ଡାକିଛି ହଲେଇଛି ମତେ ଏତେ ନିଦ ଯେ ମୁଁ ଆଉ ଶୁଣିନି କି ଯାଇନି ସେ ତାର ପଳେଇଲା ଯାଇକି ଅବଶ୍ୟ କାଗଜ ଟାକୁ ର ଖି ଦେଇଛି ସାର୍ ଙ୍କ ପାଖରୁ କହିକି ତାର ମୋର ପାଖା ପାଖିରେ ପଡ଼େ ପଡ଼ିଥିଲା କାଗଜ ଯେତେବେଳେ ଦେଇଛନ୍ତି ତାକୁ ପଚାରିଛନ୍ତି ପଚାରିଛନ୍ତି ବେହେରା କାହିଁକି ଆଜି ଆସିନି ନାଇଁ ସେ ତା ଆସୁଛି ତା ଦେହ ଟିକେ ଭଲ ନଥିଲା ମୁଁ ଆଗର ପଳଶା ବି ସ୍କୁଲ୍ ବି ଜାଣିଛନ୍ତି ଆମ ଦି ଜଣ ର ଆମେ ସାଙ୍ଗର ଖାଇମୁ ସାଙ୍ଗର ଆସିମୁ ସାର୍ ମାନେ ଠିକ୍ ଜାଣିଯାଇଛନ୍ତି ଯୁଆଡେ ଯିମୁୁ ଦି ଜଣ ସେଇଠୁ କହିଲେ ବେହେରା କାହିଁକି ଆସିନି ନା ସେ ତା ଦେହ ଭଲ ନାହିଁ ତା ଭାଇ ନେଇକି ଆସିବ ଆଉ ସେ ଠିକେ ପ ପଛେଇକି ଆସିବ ମୁଁ ପଳେଆଇଲି ଆଉ ସେ ଆଉ କହିନି ଯାତ୍ରା ଦେଖିଛି ମୁଁ ଆସିକି ଉଠିକି ଦେଖିଲା ଆଳକୁ ଚଟକିରିକି ଓ ମୋ ବୋଉ ଆସିିକି ଡାକିଲା କହିଲା ତେ ପରୀ କୁୁ ରୀନା ବସି ବସି ତତେ ଡାକି ଡାକି ପଳେଇଲାଣି ତୁ ଶୁଇଛୁ ନା ଦଶଟା ବା ଲାଣି ସବୁ ଛୁଆ ଯାଇସାଇିଲଲେନି ମୁଁ ଭଣ୍ଡୁ ପଣ ଉଠିଲି। ଉଠିକି କଣ କରିଲା ଖାଲି ମୁହଁ ଟାଦି ମୁଣ୍ଡ ଟା ଖାଲି ଉପରେ ଟିକେ ପାନୀୟ ମାରିଦେଇଥିଲି। ଆଗରୁ ତ ସ୍କୁଲ ଡ୍ରେସ ନଥିଲା ଯେଉ ଡ୍ରେସ ପାରିବି ସେଇ ଡ୍ରେସ୍ ପିନ୍ଧିକି ଗୋଟେ ଫ୍ରକଟେ ପିନ୍ଧିଥିଲି ହଳଦି ଫରକ ଟେ ପିନ୍ଧିଥିଲି। ହାତର ଗୋଟେ ମୋର କଣ ସେତେବେଳେ ମତେ ସେତ ଦୃଷ୍ଟି ମୁଷ୍ଟି ହୁଏ ମୁଁ ଡେଉଁରିଆ ଆଉ ଗୋଟେ ବାନ୍ଧି ଦିଏ। ମୁଁ କଣ କ ନା ସାଇକେଲ ନେଇକି ଦୌଡ଼ିକି ଖାଲି ପେନ୍ ଟା ନେଇକି ଆସିଛି ଆଉ ଦଉଡିକି ମାନେ ସାଇକେଲ୍ ଧରିକି ଆସୁଛି ଏତେ ସ୍ପିଡ ସାଇକେଲ ଚଲାଉଛନ୍ତି ଯେ ଆମର ଗୋଟେ ଗାଁ ସ୍କୁଲ ଅଛି ପାଖର ସେ ଗାଁ ସ୍କୁଲ ପାର ହେ ଆସଛି ସାଇକେଲ ଯାଇକି ମୁ ଜାଇକି ଛିଟ୍କା ଆମ ନାଲି ଗୋଡି ରାସ୍ତାରେ ସେତେବେଳେ ଢଳେଇ ରାସ୍ତା ନଥିଲା ସେଇଠୁ ପଡିଗଲି ପଢେଇଲା ପରେ ମୋ ଡେଉଁରିଆ ଟା ଛିଟକି କୁଆଡେ ପଡିଯାଇଛି ମୁଁ ଆଉ ତାକୁ ସେତେବେଳେ ଖୋଜେ ଖୋଜି କିଛିି ପଢିଥିଲି ଝାଡିଝୁଡି ହେଇକି ସବୁ ଛିଡି ଫିିଡି ଯାଇଥିଲା ପୁଣି ସାଇକେଲ ଉଠେଇକି ପୁଣି ଆସିଲା ବେଳକୁ ଆମର କ୍ୱେଷ୍ଟିନ୍ ଦବା ଆରମ୍ଭ କରିଦେଲେଣି। ଆମର ଗୋଟେ ସାର୍ ଆମ ଏଇ ଘର ପାଖର। ଘର ପାଖରେ ନୁହଁ ସେ ବର୍ଷ ହବ ବାହା ହେଇ ସାରିଲେଣି ଚୁନି ଦା ବୋଲିିକି ଆମ ସେଇ ଯେଉ ଶାଶୁର ପାଖାପାଖିରେ ସିଏ ହଉଛି ମୋ ସ୍ଵାମୀଙ୍କର ସାଙ୍ଗ ଥିଲେ ସେତେବେଳକୁ। ସେିଏ ସେଇଠୁ କହିଲେ ମୋ ସ୍ୱାମୀଙ୍କର ସାଙ୍ଗ ଥିଲେ ସେ ମାଷ୍ଟର ଗୋଟେ ଆମେ ସ୍କୁଲରେ ଥିଲେ ସିଏ କଣ କହିଲେ ନା କହିଲେ ବେହେରା ତୁ ସେଇଠି ଠିଆ ହୋ ଭିତରୁକୁ ଆସି ପାରିବୁନି। ତୁ ବୋଧେ କାଲି ଯାତ୍ରା ହଉଥିଲା ଯାତ୍ରା ଦେଖିକି ଶୁଇଛୁ ଆଉ ଏ ତ ଗୋଡ଼ ଉପରେ କଣ ଛିଡି ଛାଡ଼ିି ଯାଇଛି ମୁ କହିଲି ନା ସାର୍ ମୁଁ ମୋ ଚକା ସ୍ଲିପ କଲା ଆଁ ପଡିଗଲି ତ ସେଥିପାଇଁ ମୋର ଟେ ଡେରି ହେଲା ଆଉ ତୁ ଡ୍ରେସ ବଦଲେ କାଦୁଅ ମାଦୁଅ ହେଇକି ଆଇଛୁ ଆଉ। କଣ ଆଉ ଟାଇମ ହେଇଗଲାଣି ମୁଁ କହିଲି ଆଉ ପଳେଇବି ଆସିବି ସେଇଠୁ ଛାଡିଲେ। ସାରିଲା ପରେ ସେଠୁ କହିଲେ ତୁ ପରିକ୍ଷା ସରୁ ତୋର ବିଚାର ହବ। ସେଇଠୁ ରିନା କହିଲା ମୁ ତତେ କେତେ ଡାକି ଡାକି ଆଇନି ଆଇଲୁନୁ ସାର ତତେ ପିଟିବେ ଗୋଡାଇକି। ଏବେ ଏକ୍ଜାମ ଦେଲି ଦେଇ ସାରିକି ଆସିଲି ଘରକୁ ଆସିିକି କାଦୁଅ ମାଦୁଅ ହେଇଥିଲା ସାଇକେଲ ସବୁ ଚେପା ମେପା ହେଇ ଯାଇଥିଲା ତାକୁ ସବୁ ମୋ ଭାଇ ବାଗେଇଲା କହିଲା ଆଜି ଯାତ୍ରା ହଉଛିନା ଭ ନା ଆଜି ଆଉ ମରେ ଛୋଟ ବଳର ସେଇଟା ଗୋଟେ ସ୍ମୃତି।
ହୁଁ, ହୁଁ।
ଆ ତମ କଥା କଣ କୁହ।
ମୋର କଣ?
ମୋର
ମୁଁ ତ ଛୋଟ ବଳେ ଶିଶୁ ମନ୍ଦିରରେ ପଢୁଥିଲି ଫାଷ୍ଟ ପଞ୍ଚମ ଶ୍ରେଣୀ ଯାଏଁ ତାପରେ ଆଁ ବୋଧେ ହଁ ପଞ୍ଚମ ଶ୍ରେଣୀ ଯାଏଁ ପଡିଚି ଷଷ୍ଟରେ ଆସିଲି ଆମ ଏଠିକି। ଏଠି ମୋ ବଡ ବାପା ଯେ ଟିଚର୍। କିନ୍ତୁ ସେଭଳିଆ କେବେ ଫିଲ୍ ହେଇନି କି ହଁ ମୁଁ ଗୋଟେ ଟିଚର୍ ର ଝିଅ ବୋଲି, ବା ନର୍ମାଲ୍ ରୁହେ। ଆଉ? ଶିଶୁ ମନ୍ଦିର ରେ ଯେତବେଳେ ପଢୁଥିଲି, ସେତବେଳେ ବହୁ ଚୁପ୍ ଚାପ୍ ରହୁଥିଲି ମାନେ କାହାକୁ କିଛି କୁହେନି ମୁଁ। କିଛି କୁହେନି କାହାକୁ ଏତେ ମୋ ସହିତ କିଏକି ମୋ ଜୋତା ଛତ୍ ଛତା ପାଣି ବୋତଲ କିଏବି ଚୋରି କରିକି ମୋ ଆଗରୁ ନେଇଗଲେ ବି ମୁଁ ଜାଣିପାରେନି। ଏବେ ଟିିକେ ଇଏ ହେଇଗଲିଣି ଆଉ ବାହାରେ ରହିକି।
ହୁଁ।
ଆଗୁରୁ ନ ଏଲେ କିଛି କୁହେନି। କିଛ୍ ନର୍ମାଲ୍ ଖାଲି ପାଠ ପଢେ ଆସେ, ହଁ। ସବୁ ଭାଗ ଫାଗ ନିଏ, ଡ୍ୟାନ୍ସ୍ କି ସଙ୍ଗ୍ ହେଲା କି ଡ୍ରଇଂ ଆକ୍ଟିଙ୍ଗ୍ ଆଉ ସବୁ ବିଜ୍ଞାନ ମେଳା। ସବୁଥେରେ ଭାଗ ନିଏ। କିନ୍ତୁ ଅଧିକ ଟିକେ ପସନ୍ଦ୍ ଡ୍ୟାନ୍ସ କରିବା। କିନ୍ତୁ ହୋଇପାରିଲାନି ଶିଖିପାରିଲିନି ସେଇଟା। ଯାହା ନିଜେ ନିଜେ ଅ ମୋବାଇଲ୍ ରୁ ଦେଖିକି ଯାହା ଟିକେ ଟିକେ ନାଚେ ସେ ନାଚ ବି କହିତେ ଗଲେ ବହୁତ୍ ନର୍ମାଲ ଏତେବି ଭଲ ନୁଅଁ।
ଆଉ। ମୋର ମନେ ଅଛି ଆମର ମୁଁ ତ ସେତେବେଳେ ଅଟୋ ରେ ଯାଏ। ସେଟୁ ମତେ ଆମର ଏତେ ସବୁ ପର୍ବ ପର୍ବାଣୀରେ ଅଟୋ ନିଅନ୍ତିନି କା ଇନା ସବୁ ଛୁଆ ଯାଆନ୍ତିନି। ଏଠୁ ସେଠୁ ଯାଇଁ କି କିଛି ଲାଭ ନାହିଁ ତ ଯାଆନ୍ତିନି। ଆମ ଗୁରୁଜୀ ଗୁରୁମା କହିଥିଲେ। ପୁଣ୍ୟତୟ ତମେ ରାଧା ହବ ତମେ ଭଲ ନାଚୁଚ କି କଣ ତ ମୁଁ ଘରେ ଜିଦି କଲିକି ମୁଁ ରାଧା ହେବି। ବର୍ଷା ବି ପକଉଥାଏ ସେଇ ଟାଇମ୍ ରେ। ମୁଁ କହିଲି ମତେ ନେଇକି ଚାଲ ଜନ୍ମାଷ୍ଟମୀ ଥାଏନା ରାଧାଷ୍ଟମୀ ହଁ ରାଧାଷ୍ଟମୀ ବୋଧେ। ତ ଅଟୋ ଅଙ୍କଲ କଣ ପାଇଁ ନେଇକି ଯିବେ ଗୋଟେ ଛୁଆ ପାଇଁ ମୁଁ ତ ସେତେବେଳେ ଏତ୍ ଏତେ କିଛି ଜାଣିନଥିଲି ନା ଏଇ ସବୁ ବିଷୟରେ କି ଅଟ ଅଙ୍କଲ ନେବେକି ନନେବେ। ତ ମୋ ବାପା ମତେ ମାରିଥିଲେ।
ମନେ ଅଛି, ସେତେବେଳେ ଆମର ମାଟି ଘର ଥିଲା। ତ ଆଉ ଏତେ କିଛି ଛୋଟ ବେଳ କଥା ମୋର ମନେନାହିଁ ନା କଣ। ହଉ। ରଖିଦିଅନ୍ତୁ ପରେ କଥାହବା ହୁଁ।
ଏତ ଅସଲ୍